ହ୍ୟାଲୋ।
ହଁ ମୁଁ ଆବାଜ ଆଉଛି।
ହଁ ଆସୁଛି।
ହଁ ତ ମୁଁ ଆପଣଙ୍କ ସହ ଆମର ଯୋଉ ଆଜିର ଡେଟରେ ଯୋଉ ଅନଲାଇନ୍ କାମ ର ହଉଛି ଅ ଅନଲାଇନ୍ କାମ ଆଉ ଅଫଲାଇନ୍ କାମ ମଧ୍ୟରେ ଥିବା ପାର୍ଥକ୍ୟ ମଧ୍ୟରେ କିଛି କିଛି ଆପଣଙ୍କ ମତ ଜାଣିବାକୁ ଚାହୁଁଛି। ତ ଷ୍ଟାର୍ଟିଂ କରିବି ମାନେ ଏଇ ଯୋଉ ଅନଲାଇନ କାମଟା ଆଜି କାଲି ରହୁଛି। ଏବେ ଦେଖନ୍ତୁ ଗୋଟିଏ ଏବେ ମଝିରେ ଯୋ ଏବେ ଯୋଉ ବୁକ୍ ର କଥା ବାହାରିଲା ଯୋଉ ବୁକ୍ ଟା ଆସିଲା। ଶୁଣିଥିବେ ନା ବୁକ୍ ବିଷୟରେ ଆମର ଯୋଉ ଓଡିଆ ଓଡିଶା ଗଭର୍ଣମେଣ୍ଟ ଯୋଉ ବୁକ୍ ଟା କରିଲା ବହୁତ ସାରା ପ୍ରୋବ୍ଲେମ୍ ବାହାରିଲା ସେଇଠୁ ଟ୍ରାନ୍ସଲେସନ୍ ଗୁଡାକ ସବୁ ବହୁତ ସାରା ଗଲ ମାନେ ଖରାପ ଥିଲା ବୋଲିକି।
ଅ ନା ନା ମୁଁ ଶୁଣିନି ଟିକେ ମତେ ସେ ବିଷୟରେ ଆ ଆଇଡିଆ ଦେଇଦିଅନ୍ତୁ।
ଆଚ୍ଛା ମାନେ କି କଣ ହେଇଛି କି ଗଭର୍ଣ୍ଣମେଣ୍ଟ ଟା କେତେ କୋଟି ମତେ ତାର ମାନେ କେତେ ଟଙ୍କା ସେଇ ଇନଭେଷ୍ଟ କରା ହେଇଥିଲା ଜାଣିନି ବଟ୍ ଏଇଟା କି ସେଇଟା ଗୋଟେ କଟାକ୍ଟ ଦିଆଥିବା ବୋଧେ କାହାକୁ ଏମିତି ଥାଏ ନା ନର୍ମାଲି କାହାକୁ କଣ୍ଟ୍ରାକ୍ଟ ଦିଆଯାଇଥାଏ ବଡ କମ୍ପାନୀକୁ ସେମାନେ ଯାଇକି କିଛି ଫିଲାନନ୍ସରାନଙ୍କୁ ହଁ ହାୟର କରନ୍ତି ୟା ପୁଣି ତାଙ୍କର କୌଣସି ଏମିତି ଥାନ୍ତି ଯୋଉମାନେ ଏପ୍ଲୋଇ ମାନେ ସେମାନେ କରିଥାନ୍ତି ତ ଏ ଜାଗାରେ ଓଡିଆ ଅସ୍ମିତା ଯୋଟା ଅଛି ଓଡିଆ ଲାଙ୍ଗୁଏଜ୍ ରେ ସେ ଟାନ୍ସଲେଟ କରିବା ଏଇନା ତ ଏମସିଆରଟି ଓଡିଆରେ ହେଇଯିବ ବୋଲିକି କହିଥିଲେ ସେମି ତି ହିଁ ସେଭେଥ ଏଇଥ୍ କ୍ଲାସର ଇଂଲିଶ ଥିବାଟା ସବୁ ଟ୍ରାନସଲେଟ୍ କରାହେଇଥିଲା ଓଡ଼ିଆରେ ଆଉ ସେ ଜାଗାରେ ବହୁତ କିଛି ଇଂଲିଶ ୱାର୍ଡ ଗୁଡାକ ରହିଯାଇଛି ତାହାର ପ୍ରପର ଟ୍ରାନ୍ସଲେସନ୍ ହିଁ ହୋଇନାହିଁ ତ ଏଇ ଜାଗାରେ ଅନଲାଇନ ହଁ ଅନଲାଇନ କାମ ଟା ଯୋଉଟା ରହିଛି ତ ଜଣେ ଓଡିଆ ଏକ୍ସପର୍ଟ କୁ ଦେବା କଥା ନା ସେମାନେ ଯେ କେ ଓଡିଆ କାମଟା ହଉଛି ଓଡିଆ ଏକ୍ସପର୍ଟ ହଉ କି ଯୋଉମାନେ କି ସେଇ ଫିଲ୍ଡ ରେ ଅଧିକା ଜାଣିଥିବି କହନ୍ତୁ ସେ ଜଣ ସେ
ଅଭିଜ୍ଞତା ବହୁତ ଥିବ ସେମାନଙ୍କୁ ଦବା କଥା ସେ କିନ୍ତୁ ସେମାନେ ଆଜିକାଲି ଶସ୍ତାରେ କାମ ହେଇଯିବ ବୋଲି ଆମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ହେଲ୍ପ ନଉଛନ୍ତି ଯାହା ଦ୍ଵାରା ଏଇ ପ୍ର ପ୍ରକାର ଅସୁବିଧା ବହୁତ ହି ଦେଖିବାକୁ ମିଳୁଛି। ଆ କାହିଁକି ନା ଆର୍ଟିଫିସିଆ ଇଣ୍ଟେଲିଜେନ୍ସ ଗୋଟେ ସେ ଗୋଟେ କମ୍ପ୍ୟୁ ଟର ନା ସେ ଗୋଟେ ଜୀବନ୍ତ ବ୍ୟକ୍ତି ନୁହେଁ ସିଏ କଣ କୌଣସି କଥାର ମାନେ ଯେମିତି ଆମର ଫିଲିଙ୍ଗସ ର କହନ୍ତି ସି ସେ ସ ଗୋଟେ ସେଣ୍ଟେନ୍ସ ଟାକୁ ଡା ଡାରେକଟିଲି ଟ୍ରାନ୍ସଲେଟ କରିଦଉଛି କିନ୍ତୁ ସେ ଲୋକ ଟା କଣ କହିବାକୁ ଚାହୁଁଛି କଣ କହିବାକୁ ଚାହୁଁଛି ବେଳେ ବେଳେ ହଁ କହିବାକୁ ଚାହୁଁଥିବ ସେ କିନ୍ତୁ ନାହିଁ ଲେଖି ଥିବ ଅ ବେଳେ ବେଳେ କଥାର ତାକୁ ବାକ୍ୟର ପୁରା ଅଥ ଅର୍ଥ ଟାକୁ ହିଁ ପରିବର୍ତ୍ତନ କରିଦଉଛି ତ ଏଇ ପ୍ରକାର ପ୍ରକାର ର ଅସୁବିଧା ବହୁତ ଦେଖିବାକୁ ମିଳୁଛି କିନ୍ତୁ ଅ ଲୋକ ତ ଆଜିକାଲି ଶସ୍ତାରେ କେମିତି କାମ ଜଲ୍ଦି କାମ ହେଇଯିବ ଚାହୁଁଛନ୍ତି ସେଇ ଆ ଉଁ ଚିନ୍ତାଧାରା ରେ ହିଁ ଏଇ ପ୍ରକାର ଅସୁବିଧା ବହୁତ ପଳେଇ ଆସୁଛି।
ହଁ ଆଚୁଆଲି ସେଇଆ ମାନେ ଲୋକମାନେ ସେଇଟା ଗୋଟେ ଜାଣିବା କଥା କି ଅ ମାନେ ଏଇନା ଦେଖନ୍ତୁ କୌଣସି ଜାଗାରେ କାମ ଆସିଲା କି ଯାହାବି ଅନଲାଇନ କାମଟା ରହିଲା ତ ଯଦି ବି କାମଟା ହଉଛି ଫାଷ୍ଟ ତାହାକୁ ଟ୍ରାନ୍ସଲେଟ ଯଦି ବି ହେଲା ତ ନିହାତି ଭାବରେ ଗୋଟିଏ ଅ ଯଦି ବିଗ୍ନର ଯଦି ବି ଅଛି ଜଣେ ତାହେଲେ ସେ ଟ୍ରାନ୍ସଲେଟ ଟା କରିଦେଲା ତା ମନରୁ କରୁ କି ସେ ଯାହାବି ଏଆଇ ୟୁଜ୍ କରିକି କରିଲା ବଟ୍ ଟ ସେଠାରେ ଗୋଟେ ଆଉ ଗୋଟେ ରହିବା କଥା ଯେ କି ମାନେ ତାକୁ ରିଭ୍ୟୁ କରିବ। ସେ ଜିନିଷଟା ଗୋଟେ ଥାଏ କ୍ୱାଲିଟି ରିଭ୍ୟୁ ଭଳିକି ଯୋଉଟା ଥାଏ ଯାହାବି ତ ସେଇଟାକୁ ଜଦି ଜଣେ ରିଭିଉ ନ କରିବ ତାହାପୁଣି ଏ ଗୋଟିଏ ଓଡ଼ିଶା ଗମେଣ୍ଟ ରେ ଏଡେ ଗୋଟ ଗମେଣ୍ଟ ମାନ ଅଛି କେଡେ ମାନେ ଗୋଟେ ରାଜ୍ୟ ଯେତେ ହେଲେ ବି ତ ସେଠି ଯଦି ସେଇ ଭଳିଆ ଡିଷ୍ଟ୍ରିବ୍ୟୁସନ ହେବ ଡିଷ୍ଟସ ହେବାଟା ମାନେ ଲୋକମାନଙ୍କ ପଇସା ହଁ ଟାସ୍କ ରୁ ହିଁ ସେଟା ଯାଇଛି ନା ଆଉ ସେଇଗୁଡାକ ଏତେ ଗୁଡା ମାନେ ମୁଁ ନି
ହସିବା କଥା ଆଉ ହସିବା କଥା ଖାଲି ଆଉ କିଛି ନୁହେଁ।
ହ
ର କାମ ଉପରେ ତାଙ୍କର ଦାୟିତ୍ଵ ଉପରେ ହସିବା କଥା ଆଉ କିଛି ନୁହେଁ। ଏତେ ଏତେ ମାନେ। କେୟାରଲେସ୍ ଏତେ ମାନେ ଏଟା ନିହାତି ମତେ ମୁଁ ତ ଶବ୍ଦ ପାଉନି। ଏ କଥାର କଣ କହିବି ଏମିତି କେମତି କରିପାରୁଛନ୍ତି ସେମାନେ ଠିକ ଅଛି ଗୋଟେ ଛୋଟ ମୋଟ କଣ ପ୍ରୋଜେକ୍ଟ ଚାଲିଥିଲା ସେଇଟା ଅଲଗା କଥା ଗୋଟେ େ ପିଲାଙ୍କର ଭବିଷ୍ୟତ ରାଜ୍ୟର ପୁରା ପାଠ କ୍ରମର କହିବା ଗଲେ ପୁରା ଅସୁବିଧା କରିଦେଲେ ମାନେ ଏତେ ଏମିତି କରିକିି ଆଉ ଯଦି ବି କରି ନିଜେ ଆଗ ଚେକ୍ ତ କରିଥାନ୍ତେ ବହି ଗୁଡାକ ଖୋଲିକି ଗୋଟେ ଲୋକ କୁ ଆଟ୍ଲିଷ୍ଟ ଲାଷ୍ଟ ଲେବଲରେ ନହେଲେ ବହି ହେଇଗଲା ଗୋଟେ ଯିଏ ସେହି ପ୍ର ମାନେ ଏକ୍ଜାକ୍ଟ ଭାଷାର ସବ ଯିଏ ଏକ୍ସପର୍ଟ ତାକୁ ଦେଖେଇକି ଚେକ୍ ତ କରଥାନ୍ତେ ନା
ହଁ ହଁ ଡିଷ୍ଟ୍ରିବ୍ୟୁଟ ତ ଏଇ ନା ଯେତେ କି ଲକ୍ ସେ ବହି ଗୁଡାକ ବାହାରକୁ ଆସିଲା ତ ଲୋକମାନେ ମାନେ କହିବେ ନା ଯେଉମାନେ। କ୍ରିଟିସାଇଜ ତ କରିବେ ଅବିଅସ୍ଲି ମାନେ ଯଦି ଖରାପଟା ହେଇଛି ତ ମାନେ ସେ। ଏତେ ଗୁଡା ବହି ପୁରା ପ୍ରିଣ୍ଟ ହେଇସାରିଛି ଅଲରେଡି ମାନେ ଭାବନ୍ତୁ ଏ ସେଇଟା ସବୁ ଲୋକମାନଙ୍କ ଟ୍ୟାକ୍ସ ର ପଇସା ଯୋଉଟା କି ଖର୍ଚ୍ଚ ଅଲରେଡି ହେଇସାରିଛି ମାନେ ସେ ବହି କଣ କରିବେ ଏଇନା ମାନେ ଯେତେ ଭୁଲ ହେଇଯାଇଛି ସେ ଜିନିଷ ତ ମାନେ ଯେତେ ବେଳେ ପ୍ରିଣ୍ଟ କିରି ବାହାର ହେ ସାରିଛି ତାହାକୁ ତମେ ଚେଞ୍ଜ କରିପାରିବନି ନା ମାନ ସେଇ ଜିନିଷଟା ଗୋଟେ ମାନେ ବହୁତ୍ ଖରାପ ଲାଗେ କି ଏତେ ବଡ ଗଭର୍ଣମେଣ୍ଟ ଥାଇକି ମାନେ ସରକାର ମାନେ
କଥା ଗୋଟେ କୋଉ ଗପ ବହି ହେଇଥାନ୍ତା ଅଲଗା କଥା ଦି ଚାରି ଟଙ୍କା ପାଞ୍ଚ ଟଙ୍କାର ପିଲା ହଁ ସେ ସେଥିରେ କିଛି ଅସୁବିଧା ନାହିଁ ପିଲାଙ୍କର ସିଲାବସ୍ ରେ ଏମିତି କରିବେ ଯଦି ଆଠୁ ଏମାନଙ୍କଠୁ ମୃ ଖ ଆଉ କେହି ନାହାନ୍ତି ଦୁନିଆରେ ଏତେ ମାନେ। ଯେମିତି ଆମେ ଗୋଟେ ପିଲା ବଳେ ଶୁଣୁନା ଯେତେବେଳେ କଣ ଗୋଟେ ରାସ୍ତା ଭାଙ୍ଗିଗଲା କଣ ହେଲା ଆ ଲୋକମାନେ ଅସୁବିଧା ସମ୍ମୁଖ ହୁ କରନ୍ତୁ ପଛେ ଅ ଯିଏ କଣ କହନ୍ତି କଣ୍ଟ୍ରାକ୍ଟର ତାର ତ ଖୁସି ନା ମତେ ନୂଆ କାମ ମିଳିଲା ମୁଁ କେମତି ସିମେଣ୍ଟ ରେ ଗୋଟେ ବସ୍ତା ସିମେଣ୍ଟ ଜାଗାରେ ପାଞ୍ଚ ବସ୍ତା ସିମେଣ୍ଟ ଜାଗାରେ ଗୋଟେ ବସ୍ତା ସିମେଣ୍ଟ କାମ କରିଦି ତୁଟେଇଦି ମୁଁ ପଇସା ଟା ପକେଟ ରେ ମାରିଦେବି ଏଇ କଥାଟା ବି ଦିିଟ ସେଇା ଆ ହିଁ ହେଇ ଭଳିଆ ଲାଗୁଛି ଶସ୍ତା କାମ କରେଇକି ତାକୁ ତ ଜେଲ ପଠେଇବା କଥା ଯୋଉ ଯୋଉମାନେ ସେଥିରେ ସବୁ ଜଡିତ ଅଛନ୍ତି ସମସ୍ତଙ୍କୁ ଜେଲ ପଠେଇବା କଥା
ନା ଲୋକ ମାନେ ପିଲାମାନଙ୍କ ଭବିଷ୍ୟତ ଯାହାର ଯାହା ଖେଳିଲେ ଖେଳିଲେ ମାନ ବହୁତ କିଛି ଏମତି
ରାଜ୍ୟର ସମ୍ମାନ ପୁରା ପାଣି ମାଟି ରେ ମିଶେଇ ଦେଲେ ଓଡିଶାର ନାଁ ଖରାପ
ମାନେ ସେଇଟା ଗୋଟେ ଓଡିଆ ଅସ୍ମିତା ବଲିକି ଗୋଟେ ସେମାନେ ଯୋଜନା ଟା ଷ୍ଟାର୍ଟ କରିକି ପୁଣି ଯଦି ସେମାନେ ନିଜେ ଏମିତି କରିବେ ତ ଲୋକମାନଙ୍କ ସେମିତି। ଆସିବ ହିଁ ସେମିତି ଭାବନା ଟା କି ସେମିତି କାହିଁ କଲେ ସେମାନେ ବୋଲିକି ଆଉ ଆଉ ମୁ ମୁଁ ଏଇଠି ଗୋଟେ ଜିନିଷ ମାର୍କିଂ କରିଛି ମାନେ ବୋଧେ ଆପଣ ବି ଆପଣ ବି ଅନଲାଇନ୍ କାମ କରୁଛନ୍ତି ତ ସେଇଠି ଗୋଟଏ ମାନେ ଏବେ ଦେଖନ୍ତୁ ଆମ ଓଡିଆ ଲାଙ୍ଗୁଏଜ ଟା ଗୋଟେ ଏଇ ନା ଷ୍ଟାର୍ଟ ହଉଛି ଗୋ କରୁଚି ମୁଁ ଗୋଟେ ଇଣ୍ଟରନେସ୍ନାଲ ଲେବୁଲ୍ କହୁଚିମୁ ତମ ନେସ୍ନାଲ୍ ଅଭିଏସ୍ଲି ଏଟା ଟୋଣ୍ଟିଟୁ ଲାୁଙ୍ଗୁଏଜ୍ ମଧ୍ୟରେ ଓଡ଼ିଆ ଲାଙ୍ଗୁଏଜଟା ଅଛି ବଟ୍ ବହୁତ୍ ଜାଗାରେ ମୁଁ ଯେତବେଳେ ବି ଯେତେବେଳେବି ଅଁ କୌଣସି ଆଡଭର୍ଟାଇଜମେଣ୍ଟ ହଉଚି ଓଡ଼ିଆ ଲାଙ୍ଗୁଏଜର ତାହେଲେ ଦେଖିବେ ସେଇଠି ଓଡିଆରଟା ଓଡ଼ିଆ ରହୁଛି। ନାହିଁତ ପୁରା ଓଡିଆର ଯୋଉ ସ୍ପେଲିଂଟା ଓଡି ଆଇ ଏ ଓଡି ଆଇ ଏ ହେବା କଥା ସେଇଟା ପୁରା ଓଡିଆଇ ୱାଇ ଏ ରହିଯାଉଛି ଗୋଟେ ଗୋଟେ ଜାଗାରେ ମାନେ ଏଇ ଜିନିଷଟାନା ଗୋଟେ ବଡ଼ ବଡ଼ ଆମେ ଯଦି ତାହାକୁ ଦେଖ ଅଣଦେଖା କରିବା ତାହେଲେ ନିଶ୍ଚିତ ଭାବରେ
କୁ ବହୁତ୍ ଅସୁବିଧା କରେ ଏଇଭଳିଆ ଜିନିଷ ଗୁଡ଼ାକ। ଆମେ ଯେହେତୁ ଓଡ଼ିଆ ଆମେ ଗୋଟେ ୱାର୍ଲଡ ଗ୍ଲୋବ ତାଲେବୁଲେ ଆମ ଲୁଙ୍ଗୁଏଜ୍ ସ୍ପେଲିଙ୍ଗ୍ ଭୁଲ ପାଉଚୁ।
ହଁ। ଆଉ ସେଇ ଲାଙ୍ଗୁଏଜକୁ ସେମାନେ ଭଲ ଭାବରେ ଦେଖଉନାହାନ୍ତି। କାଇଡପ୍ ସେମିତିହିଁ ହେଇଯାଉଛିକି ଅଁ ମାନେ ମାନେ ଖରାପ୍ ଲାଗେ ଯେ ଯେତେବେଳେବି ଗୋଟେ ଆମେ ରହୁଛେନା ଗୋଟେ ଆମ ଆମର ସଂସ୍କୃତି ଆମ ସହିତ ସୋ ଯୋଡ଼ି ହୋଇ କିଛି ଆମର ଭାଷା ସେଇଟା ଆଉ ଆମ ଭାଷାକୁ ଯଦି କୌଣସି ଲୋକ ଏମିତି ଲେଖିବେ ତାହେଲେ ସେଟା ମାନେ ଖରାପ୍ ଲାଗେ ଆଉ ସେହି ଜାଗାରେ ଦେଖିବେ ମାନେ ଯୋଉ ଏବେ କଣ୍ଟ୍ରାଟ ଆମର ଯଦି କଣ୍ଟ୍ରାକ୍ଟା ଦିଆଯାଉଛି ଆମେ ଯଦି ଭିତରିଆ କଥା ଯଦି କଥା ହେବା ଯେତେବେଳେ କୌଣସି ଓଡ଼ିଆ ଲାଙ୍ଗୁଏଜର ୱାର୍କଟା ଆସୁଛି ତାହେଲେ ସେଇଟା କଣ୍ଟ୍ରାକ୍ଟ ଟି ଯଦି ଦିଆହୋଇଛି ତାହେଲେ ସେକଣ୍ଟ୍ରାକ୍ଟ ଦିଆହେଇ ସାରିଲାପରେ ମଧ୍ୟ ସେହି କିଛି କିଛି ମ୍ୟାନେଜର ମାନେ ଥାଆନ୍ତି ଆପୁଣି ଯାହାବି ଏଚାର ଥାଆନ୍ତି ସେମାନେ ଜାଣିନଥାନ୍ତି ଏକ୍ଜାକ୍ଟ ଓଡିଆ ଲାଙ୍ଗୁଜଟା କଣ ତାଙ୍କରବି ଏମିତି ଟିମ୍ ନଥାଏ କି ଓଡ଼ିଆ ଲାଙ୍ଗୁଏଜକୁ ଇଏ କରିବେ ବୋଲିତ ମୋତେ ଲାଗୁଚିକି ଯେଉ ଓଡ଼ିଶାରେ ସେମାନେ ଆସି କୋଲାବୋରେଟ୍ କରିବା କଥା ବଡ଼ ବଡ଼ ଓଡିଶାର ଯୋଉ ଯୋଉ ଭଲ ଭଲ ମାନେ ଓଡିଆ ଯୋଉମାନେ ଯଉ ଜାଣିଛନ୍ତି ଭଲ ଭଲ କମ୍ପାନୀ ରହିଲେ ଭଲ ଭଲ ତାଙ୍କର କିଛି କିଛି ଥାନ୍ତିନା ଯଦି ଫିଲନ୍ସ ଫ୍ରିଲାସ୍ ତ ଛାଡ଼ କମ୍ୟିଟି ଥାଏ ସେଠି ଆସିକି ଯୋଡ଼ି ହୋଇକି ପୁଣି ଯାଇକି ସିଏ ପ୍ରୋଜେକ୍ଟା ଆକ୍ସେପ୍ଟ କଲା ପରେ ଯାଇକି ସେ କରିବା ଥା କିନ୍ତୁ ଗୋଟେ ଗୋଟେ ଜାଗାରେ ଏମିତି ହଉଚିକି ତାଙ୍କ ପାଖରେ ପ୍ରପର୍ ରିଭ୍ୟୁ କରିବା ପାଇଁ ଲୋକ ନଥାନ୍ତି। ଆଉ ଯେତେବେଲେ ଓଡ଼ିଆ କାମଟା ଆପଣ ସମିଟ୍ କରିବେ ତାପରେ ତାଙ୍କ ତାଙ୍କର ରିଆକ୍ସନ ଆସେ କଣକି ଉଁ ଆମେତ ସେ ଲାଙ୍ଗୁଏଜଟା ଜାଣିନୁ ବୋଧେଏଇଟା ରିଜେ ଠିହେଇଯିବ ମାନେ ତାଙ୍କର କୋଉଠିକି ସେମାନେ ବ ତୁଯଦି ଯଦି ଆମେ କିଛି ତାଙ୍କୁ ଏକା ଏକାଉଣ୍ଟେବିଲିଟି ମାଗିବା ତାହେଲେ ସେମାନେ ଦେଉନାହାନ୍ତି ସେଜିନିଷଟା ମୋ ସହିତ ହେଇଛି ତସେମିତି ପୁଣି କିଛି କେବେ ଉଁ ହେଇଛି ଆପଣଙ୍କ ସହିତ କିଆପମ ଏମିତି କିଛି କାମ ଓଡିଆରିଲେଟେଡ ଓଡ଼ିଶାର ଯେତେ ରହୁଛି ସେମିତି କିଛି
ଏ ଏବେ ଏବେ ଗୋଟେ ରିସେଣ୍ଟ ଗୋଟେ ଉଁ କଥା କହୁଚି ଏବେ ଆମର ର ଗୋଟେ ଆପ୍ଲିକେସନ ଅଛି ସେଆପ୍ଲିକେସନରେ ନୂଆ କାମ ଷ୍ଟାର୍ଟ ହେଇ ସେମାନେ ଏଠି ଆକ୍ଚୁଆଲି ମୁଁ ଏବେ ଓଡ଼ିଆ ବିଷ ଷୟରେ କହୁନି ମୁଁ ଟିକେ ଅନଲାଇନ୍ କାମର ବିଷୟରେ କହୁଚି ଏ ସିଏ କଣ ହେଇଚି ସେକାମଟା ଷ୍ଟାର୍ଟ ହୋଉଚି ସେମାନେ ମତେ ପଚାରିଲେ ମୋ ବିଷୟରେ ଜାଣିଲେ ମୋର ମୋ ରିଜଉମ୍ ନେଲେ ସବୁ ଜିନିଷ ଦେଖିକି ଭାରି ଖୁସି ହେଇକି ଆରମ୍ଭ କରିଲେ କାମଟା ମୁଁ ତାଙ୍କୁ କହିଲି କିଯଦି କାମଟା ଏଇ କାମଟା ଜମାବି ସହଜରେ ହବା କାମ ନୁହେଁ ଯଦି ମୋତେ ଭଲ ନଲାଗିଲା ମୁଁ ଆଗକୁ ଛାଡ଼ିଦେବି। କାହିଁକି ନା ମୋର ସମୟର ମୂଲ୍ୟ ମତେ ସ ସ ମାନେ ସହିଦ ଦାମରେ ମିଳିବନି। ହେଲା କିନ୍ତୁ ଷ୍ଟାର୍ଟ କଲି ସେମାନେ ପ୍ରଥମତଃ ମୋ ସହିତ ବହୁତ ଭଲ ଭାବରେ ଡିଲ୍ କଲେ ତାପରେ ଯେତେବେଳେ କାମ ମତେ ଯେମିତି ପରୀକ୍ଷା ଦେବାକୁ ପଡିଲା ସେଇ ଟାଇମ ବେଳେ ଆସିଗଲା ସେମାନେ ମତେ ଗୋଟେ ଖାଲି ଗୋଟେ ଟ୍ରେନିଂ ଭିଡିଓ ଦେଇଦେଲେ ଟ୍ରେନିଂ ଭିଡିଓ ଦେଇଦେଲେ ତାପରେ ତାପରେ ମୁଁ ସେ ଟ୍ରେନଙ୍ଗ ଭିଡିକୁ ତିନିଥର ଦେଖିଲି ତାପରେ ଟେଷ୍ଟ ମତେ ଦିଆଗଲା ମୁ ଟେଷ୍ଟ ଯେତେବେଳେ ମତେ ଦିଆଗଲା ଆମକୁ କରିବାକୁ ଗଲା ବେଳକୁ ସେ ଟ୍ରେନିଂରେ କିଛି ନାହିଁ ଖାଲି ଯାହା ଆମକୁ ଗାଇଡ ଲାଇନସ ଦିଆଯାଏ ଯୋଉଟା କି ଗୋଟେ ପେପର ମିଳିଥାଏ ଗୋଟେ ସେଇଟା ହିଁ ସେ କହୁଛନ୍ତି ଆଉ କେମତି ଇଣ୍ଟରଫେସ କୁ ୟୁଜ କରିବ କଣ କରିବ ସେ କିଛି କହିନାହାନ୍ତି ଆଉ ଏମାନେ ଯିଏ ଯିଏ କାମ ଦେଇଥିଲେ ସେମାନେ କୁ ଆକଚୁଆଲି ମୁଁ ଜାଣିବାରେ ଯେତେବେଳେ ଆମେ ମାନେ ଯାହାକୁ କାମ ଦବା ସେ କାମ ବି ବିଷୟରେ ଆମକୁ ନିଜେ ବି ଜାଣିବାର ଅଛି ଏୟା ନୁହେଁ କି ଆମେ ଖାଲି ମଝିରେ ଉପରେ ବସିକି ଲୋକମାନଙ୍କୁ କାମ ଦେଇଦେବେ ସେମାନେ କରିଦେବେ କିନ୍ତୁ ଯେତେବେଳେ ସେ ଯୋଉ ତଳେ ଯୋଉ ଗୋଟେ କାମ କରୁଛି ଯେତେବେଲେ ତାକୁ ଅସୁବିଧା ହବ ମତେ ସେଇ ଜାଗାରେ ସାହାଯ୍ୟ କରିବାକୁ ରେଡି ରହିବାର ଅଛି ସେଥିପାଇଁ ମତେ କାମ ଶିଖିବାର ବି ଅଛି ସେଇ ଜିନିଷ ଟା।
ହଁ ସେଇଆ।
ହେଲା ସେ ମୋତେ କାମ ଦେଇଦେଲେ ତାପରେ ଦେଇ ଦେଇ କି ମତେ ପୁରା ବହୁତ ସୁନ୍ଦର ଭାବରେ ମେସେଜ କଲେ ଆପଣଙ୍କର ଯୋଉଠି ଯାହା ଦର କାର ହବ ପଣ ମତେ ଖୁସିରେ ମତେ ପଚାରି ପାରିବେ ମାନେ ଏଇ ଏଇ ମେସେଜ ଏଟା ମୋତେ ଆସିଛି ତାର ଅଧଘଣ୍ଟା ପରେ ମୁଁ ଯେତେବେଲେ ପରୀକ୍ଷା ଦବା ଷ୍ଟାଟ କଲି ମୁଁ ଓପନ କରିଲି ମୋର ସେ ଇଣ୍ଟରଫେସ ଆଉ ଆଇଡି ଓପନ କରିକି ଅ କିଛି ଷ୍ଟେପ ଆଗକୁ ଗଲି ମୁଁ କଣ କରିବି ମୁଁ ଜାଣିପାରୁନି। କାହିଁକିନା ମତେ କୁହାଯାଇଏନି ମୁଁ ଏଠି କରିବି ଣ ମୁଁ ଏଠି ମାନେ ଆପଣ ବିଶ୍ଵାସ କରିପାରିବେନି ସେଥିରେ କୋଉ ବଟନ ଟା ଚିପିଲେ ପ୍ଲେ ହବ ସେଟା ବି ନାହିଁ ସେ ଇଣ୍ଟରଫେସରେ। ତ ଯେତେବେଳେ ଗୋଟ ଗୋଟେ ଜାଗାରେ ପ୍ଲେ ବଟନ ଅଛି କି ସେଟା ପ୍ଲେ କଲା ମାନେ ପୁରା ଅଡିଓ ଟା ପ୍ଲେ କରୁଛି ତ ତାପରେ ମୁଁ ତାଙ୍କୁ ଦେଖି ମତେ ଟିକେ ଖରାପ ଲାଗିଲା କାହିଁକି ନା ମୁଁ ସେମାନେ ଜାଣିଛି ମୋର ଏତେ ବର୍ଷର ଏକ୍ସପିରିନ୍ସ କିନ୍ତୁ ମୁଁ ତାଙ୍କୁ କହିଥିଲି କି ଉ ଏଇ ଏ ଏହି କାମ ଉପରେ ମୋର ଅଭିଜ୍ଞତା ନାହିଁ। ତ ସେମାନେ ମତେ କିନ୍ତୁ ନେଇଥିଲେ ମୋର ଅଲଗା ଏକ୍ସପିରିଏନ୍ସ ଦେଖିକି କିନ୍ତୁ ତାପରେ ମୁଁ ତାଙ୍କୁ ପଚାରି ବି ଥିଲେ ଆପଣ ମାନେ ନିଜେ କାମ କରୁଛନ୍ତି କି ସେ ହଁ ହଁ କହିଥିଲେ ମତେ ହଁ ଆମେ କରିଛୁ ଆମେ ଜାଣିଛୁ। ଆମେ କିନ୍ତୁ ନିଜେ କରୁନୁ ତ ସେବେଳେ ମୁଁ ତାଙ୍କୁ ପଚାରିଲି ମତେ ସାହାଯ୍ୟ ଦରକାର ମତେ ଟି କି ପାଞ୍ଚ ମିନିଟର ଗୋଟେ ଛୋଟିଆ କଲ୍ କରିକି କି କେମିତି ଭାବରେ ମତେ ଟିକେ ବୁଝେଇଦିଅନ୍ତୁ ମତେ କରିବାର କଣ ଅଛି ତାପରେ ମୁଁ କରିବି ତାପରେ ଏବେ କହିବାକୁ ବୋଧେ ଚାରି ଦିନ ହେଇଗଲାଣି ତାଙ୍କ ପଟୁ କୌଣସି ଉତ୍ତର ନାହିଁ।
ଆଚ୍ଛା ଆଚ୍ଛା।
ତ ଏଇଭଳିଆ କାମ ବି ହଉଛି ତ ଲୋକମାନେ ଭାବୁଛନ୍ତି ହଁ ଖାଲି ନେଇଯିବୁ। କାମ କରିଦବୁ ତ ଓଡିଆ ବି ସେଇ ଭିତରେ ଏଇଟା ଓଡିଆ ଭାଷାର କାମ ଥିଲା। ତ ସେମାନେ ଜାଣି ନାହାନ୍ତି କୌଣସି କିଛି ବି କାମ ଇ କହିବାର ଥିଲା ମୋର ଏଇଟା ଗୋଟେ
ହଁ। ହଁ ମାନେ ବହୁତ ସାରା ଏମିତି ରହୁଛି କି ଓ ଓଡିଆ ଲାଙ୍ଗୁଏଜ ଯଦି ଅଛି, ତାହେଲେ ଅଭିଜ୍ଞତା ଯାହାର ଅଛି ତାକୁଖକି ପୁଣି ଗୋଟେ ସଠିକ କମ୍ୟୁନିକେସନ୍ ବି ରହିବାର ଅଛି ତାଙ୍କର ଆଉ ଆମର, ଯଦି କ୍ଲ। ଏଣ୍ଟ ଆଉ ଯଦି ସେଇ ଯଉ ବି କାମ କରୁଛି ତାକୁ ଯଦି ସେଭଳି ନଥିବ ତାହେଲେ ନିଶ୍ଚିତ ଭାବରେ ଖରାପ ହିଁ ହେବ। ତ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସହିତ ଏଇ ବିଷୟରେ କଥା ହେବା।